ହ୍ୟାଲୋ।
ହ୍ୟାଲୋ।
ଭାଇ ଶୁଭ ସନ୍ଧ୍ୟା।
ହ୍ୟାଲୋ।
ଭାଇ ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ଭାଇ। କେମିତି ଅଛନ୍ତି ଆପଣ? ହଉ ହଁ। ହଁ ମୁଁ ବି ଠିକ୍ ଠାକ୍ ଅଛି। ଏଇ ବ ମାନେ ଟିକେ ସନ୍ଧ୍ୟା ସମୟ ତ ଟିକେ ବାଲକୋନି ରେ ଆମର ଚଲାବୁଲା ଟିକେ କରୁଥିଲି।
ବା ବହୁତ୍ ବଢିଆ ବହୁତ ବଢିଆ, କିନ୍ତୁ ଯେତେବେଳେ ଆପ ଚଲାବୁଲା କରୁଥିବେ କିମ୍ବା ଖାଉଥିବେ ପିଉ ଯାହା ବି କରୁଥିବ ବେଳେ ବେଳେ କଣ ହୁଏ କି ମାନସିକ ସ୍ତରରେ କିଛି ଜିନିଷ ଚାଲିଥାଏ।
ଯେ ଆମେ ଏଇଟା ଠିକ୍ କଲୁ କି ଭୁଲ୍ କଲୁ କି ଆମକୁ କର୍ତ୍ତବ୍ୟ ଆମେ ଠିକ୍ ସେ କରୁଛୁ କଣ ଏଇଭଳିଆ ଗୋଟେ ମାନେ ଜୀବନରେ ଆସିଥାଏ। ଆପଣ ବର୍ତ୍ତମାନ ଆପଣ କିଛି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଛନ୍ତି ନା ଆପଣ କାର୍ଯ୍ୟରତ ଅଛନ୍ତି?
ନାଇଁ ମୁଁ ତ କାର୍ଯ୍ୟରତ ଅଛି ତା ସହିତ ମଧ୍ୟ କିଛି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରତିଯୋଗିତାମୂଳକୁ ପରୀକ୍ଷା ପାଇଁ ମଧ୍ୟ ପଢ଼ାପଢ଼ି ଚାରି ଜାରି ରଖିଛି।
ଆ ଆପଣ କ ଆପଣ ଆପଣ ମଧ୍ୟ ଏସବୁ କରୁଛନ୍ତି ବୋଧେ ଲାଗୁଛି।
ହଁ ହଁ ହଁ ହଁ ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ। ତ ମୁଁ ଆପଣଙ୍କୁ ଗୋଟେ ଆପଣଙ୍କୁ ଗୋଟେ ବ୍ୟକ୍ତିଗତ ଜିନିଷ ପଚାରୁଛି। ଯେ ଯେତେବେଳେ ଆପଣ ଚାକିରି କଲେ ଯେ ଆପଣ ମାନେ ବର୍ତ୍ତମାନ ଯୋଉ ଚାକିରିଟା କରୁଛନ୍ତି ସେ ଆପଣଙ୍କର ନିଶ୍ଚିତ ଏକ ଡ୍ରିମ୍ ଜବ୍ ହେଇ ନଥାଇପାରେ ମୁଁ ଯାହା ଭାବୁଛି ଆଁ ତେଣୁ ମାନେ ସେଇଟା ବି ଆପଣଙ୍କ ଗୋଟେ ମାଇଣ୍ଡ୍ ରେ ଥାଏ କି ନାଇଁ ମୁଁ ମୋ ଡ୍ରିମ୍ ଜବ୍ ଟା ପାଇନି କିନ୍ତୁ ବର୍ତ୍ତମାନ ମୁ ଟିକେ ଫାଇନନ୍ସିଆଲ ଷ୍ଟେବୁଲ୍ ହେଲେ ମଧ୍ୟ ମୁଁ ଆଗ ଆଉ ଟିକେ ଉପରୁ ଲେଭେଲ୍ ଜବ ଟା କଲେ ନିଶ୍ଚିତ ଭଲ ରହିବ ଏହା ଆପଣ ନିଶ୍ଚିତ ଚିନ୍ତା କରୁଥିବେ।
ହଁ ଯାହା ଆପଣ କହିଲେ ମାନେ ଦେଖନ୍ତୁ ମଣିଷ ଏଇଟା ନାଇଁ ଯେ ଯେ କୌଣସି ଜାଗାରେ ଯୋଉଠି ରହେ ସେଇଟା ତାଙ୍କୁ ସବୁବେଳେ ସ୍ଥିର ଲାଗେ ସନ୍ତୁଷ୍ଟ ତ ଲାଗେ ମଣିଷ ଜୀବନରେ ସନ୍ତୁଷ୍ଟ ଆସେନି କେବେବି। ତ ଯୋଉ ଯେଉଠି ଆମେ ଅଛେ କିନ୍ତୁ ତାର ମୂଲ୍ୟଟାକୁ ବୁଝିବା ଦରକାର ଯେ ଆମ ପାଖରେ ଯାହା ଅଛି ତାହା କଣ ସମସ୍ତେ ପାଇପାରୁଛନ୍ତି? ତ ଏଇଟା ମଧ୍ୟ ମୁଁ ଯୋଉ ଜାଗାରେ ଅଛି ତ ସେଇ ଜାଗାରେ ମଧ୍ୟ କିଛି ଲୋକ ମ ତ ଆସିବାକୁ ଚେଷ୍ଟା କରନ୍ତି ତାଙ୍କର ମେ ବି ଏଇଟା ତାଙ୍କ ପାଇଁ ବୋଧେ ଏଇଟା ଉମ୍ ବହୁତ ବଡ ଭଲ କାର୍ଯ୍ୟ ହେଇଯାଇପାରେ। କିନ୍ତୁ ମୁଁ ବି ମଧ୍ୟ ଯୋଉ କାମ କରୁଛି ତ ସେ କାମ ପାଇଁ ମଧ୍ୟ ନି ନିଜକୁ ସନ୍ତୁଷ୍ଟ ନ କଲେ ଯୋଉ କାମ କରୁଛି ତା ପ୍ରତି ଏଇଟା ଗୋଟେ ଧୋକା ହେଇ ହେଇଯିବ ତ ସେଥିପାଇଁ ତ ଯୋଉଟା କରୁଛୁ ତା ତାକୁ କୁ ନେଇକି ମଧ୍ୟ ଆତ୍ମସନ୍ତୁଷ୍ଟି ଭାବରେ ରହିବା କଥା ଆଉ ନିଜଗତ ବିକାଶ ପାଇଁ ସବୁବେଳେ ଲାଗିବା କଥା। ନିଜର କେମିତି ପଦୋନ୍ନତି ହବ କେମିତି ଆମେ ଉପର ଜାଗାକୁ ଯାଇପାରିବା ତ ଏଇଟା ସବୁ ମନରେ ସମସ୍ତଙ୍କ ମନରେ ରହିବା କଥା ବାସ୍ତବରେ।
ଆଜ୍ଞା। ନା ଗୋଟେ ବହୁତ ବଢିଆ କଥା କହିଲା ଆପଣ ଯେ ଯୋଉ ଚା ଅଛନ୍ତି ଆପଣ ତାକୁ ନିଶ୍ଚିତ ଭାବରେ ମାନେ ଜଷ୍ଟିଫାଏ କରିବା ନିହାତି
ହୁଁମ୍ ମୂଲ୍ୟବୋଧ କରିବା ଦରକାର ନିଜ ମନରେ ଆତ୍ମସନ୍ତୁଷ୍ଟି ଆଣିବା ଦରକାର।
ଆଣିବାର ନହେଲେ ଏହା ଏକ ଅତି ପାପ କହିଲେ ଭୁଲ ହବ ନାହିଁ।
ହଁ ମାନେ ଦୁନିଆରେ କୌଣସି ଜିନିଷ ଛୋଟ ବୋଲି ନାହିଁ ତ ସ ଯୋ ସବୁ ଜିନିଷ ତ ତାର ନିଜ ସ୍ଥାନରେ ସିଏ ପ୍ରକୃତ ମୂଲ୍ୟରେ ରହିଛି ତ ତାକୁ ତ ତାକୁ ଆମେ ନିଜ ଭିତରେ ସେଟାକୁ ଭାବିକି ତାକୁ ମାନେ ଫିଲ୍ କରିବା ଦରକାର ସେଇ ଜିନିଷ ଟାକୁ ହୁମ୍।
ହ ହ ହଁ ନିହାତି ନିହାତି ବହୁତ ବଢ଼ିଆ ଜିନିଷ ଗୋଟେ କହିଲେ ଆପଣ ଆଉ ଗୋଟେ କଥା କହିଲେ ଯେ ଆମେ ମାନେ ଆମେ ଆମେ ଗୋଟେ ଜାଗାରେ ନ ବାନ୍ଧେଇକି ଆମେ ନିଜକୁ ଆହୁରି ଟିକେ ଆମେ ଏ କେମିତି ଉନ୍ନତ କରିବା ସେ ପଛରେ ବି ଆମେ ନିହାତି ଲାଗିବା ଦ
ହଁ ମାନେ ଏମିତି ହୁଏ ନା ବେଳେ ବେଳେ ଆପଣ ଯୋଉଟା କହିଲେ ଭାଇ ଏମ୍ ହୁଏ ବେଳେବେଳେ ଯେ ଆମେ ଆମକୁ କୁ ନ ଦେଖିକି ଅନ୍ୟ ମାନଙ୍କୁ ଦେଖିକି ଭାବୁଛେ ଆରେ ସେ କେତେ ଭଲ ଜାଗାରେ ଅଛି ସେ କେତେ କେତେ କାମ କରୁଛି ସେ କେତେ ପଇସା ପାଉଛି ତ ଏଇ ଜିନି ଆମେ ଅନ୍ୟକୁ ଦେଖିକି ମାନେ ତୁଳନା କରୁ ତ ସେ କିନ୍ତୁ ବାସ୍ତବରେ ଆମ ଆମର ପ୍ରତିଯୋଗିତା କଣ ଅନ୍ୟମାନଙ୍କ ସହିତ ଅଛି କି? ଆମର ପ୍ରତିଯୋଗିତା କିନ୍ତୁ ନିଜ ଭିତରେ ଅଛି ଆମେ ଆଜି। କେମିତି ଅଛେ ଗ ଗତ ଆ ଆର ଅ ଦିନରେ। କେମିତି ଥିବା ତ ସେଇ ସେଇ ତା ସହିତ ହିଁ ଆମର ପ୍ରତିଯୋଗିତା ଅଛି। ତ ଆମର ଭବିଷ୍ୟତ ସହିତ ଆମର ପ୍ରତିଯୋଗିତା ଅଛି। ତ ସେଇଟାକୁ ଦେଖିକି। ଆମ ନିଜକୁ ଉନ୍ନତି କରିବାକୁ ପଡିବ ଅନ୍ୟକୁ ତୁଳନା କଲେ କିଛି ଲାଭ ନାହିଁ।
ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍। ବଢିଆ ବଢିଆ ବଢିଆ କଥା କିନ୍ତୁ ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ କହିବି। ପଚାରିବି ଯେ ଏ ଆପଣଙ୍କ କଥାରୁ ଲା ଯେ ଆପଣ ଏକ ସ୍ପଷ୍ଟ ବ୍ୟକ୍ତି ନିଶ୍ଚିତ ଭାବରେ ହେଇଥିବେ। କଥା ଆ, ଆପଣ ଯୋଉ କାର୍ଯ୍ୟ ବି କରୁଛନ୍ତି ଏ କିବା ଆପଣ ଯୋଉ କାର୍ଯ୍ୟ ବି କରିବେ। ତ ଆପଣ ଏକ ସରକାରୀ ହିସାବରେ ଯୋଉ ଏ ଗୋଟେ ଲୋ କୁ ଇନକମ୍ ଟ୍ୟାକ୍ସ ଟା ପେ କରେ ସେଇଟା ତ ଅଲଗା କଥା। ତଥାପି ମଧ୍ୟ ଆପଣ ଅ, ଏ ସମାଜ ପ୍ରତି କିଛି ଦୃଷ୍ଟି ରଖିଛନ୍ତି କି ଯେ ଆର ଉନ୍ନତି ପାଇଁ ଆପଣ ଆଉ କିଛି କରିପାରିବେ। ବୋଲ ଛୁ
ହୁଁ, ଆପଣ ସେଟା କହିଲେ ସେଟା ବି ଠିକ କଥା। ଆମେ ତ ସରକାରଙ୍କ ନିୟମକୁ ମାନିକି ଚ ଚଳିବା କଥା ସେଟା ଗୋଟେ ଏ କର୍ତ୍ତବ୍ୟ ଆମର ପ୍ରମୁଖ କର୍ତ୍ତବ୍ୟ। ଆ, ସେଟା ନ କଲେ ମଧ୍ୟ ଆମ ପ୍ରତି କିଛିଟା ଦଣ୍ଡବିଧାନ ମଧ୍ୟ ରହିଚି। ସର କାରଙ୍କ ତରଫରୁ। କିନ୍ତୁ ତା ସହିତ ଯୋଉଟା କି ଆମର ମାନବୀୟ କର୍ତ୍ତବ୍ୟ ରହୁଚି। ଆମ ସାମାଜିକ ଅ, ଅସ ସ୍ତରରେ। ଆମେ ଯେହେତୁ ଗୋଟେ ସାମାଜିକ ପ୍ରାଣୀ ହିସାବରେ ରହିଚୁ। ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ। ତ ତେ ଣୁ ଆମେ ଅନ୍ୟମାନଙ୍କ ସହିତ ମଧ୍ୟ ଭଲ ଭାବରେ ଚଳିବାର ଅଛି। କିଭଳି ଭାବରେ ଆମେ ସମାଜକୁ ଭଲ ଭାବରେ ଗଢି ତୋଳିବା ତା ପ୍ରତି ମଧ୍ୟ ଆମ ର କିଛିଟା କର୍ତ୍ତବ୍ୟ ରହିଛି। ଯୋଉଟାକ କହିଲେ ଆପଣ ଛୋଟ ଛୋଟ ଜିନିଷ ବେଶୀ ବଡ ଜିନିଷ ବି ନୁହେଁ। କେମିତି ଆମରେ ଅ, ଆମେ ଏ, ଅନ୍ୟମାନଙ୍କୁ ସମାନ ସ୍ତରରେ ଦେଖିବା ଅ, ଧର୍ମ ନିରପେକ୍ଷ ହବା। ତ ଏଇ ଛୋଟ ଛୋଟ ଜିନିଷ କୁ ନେଇକି ଆମେ ଆମର କର୍ତ୍ତବ୍ୟକୁ ମଧ୍ୟ ଭଲ ଭାବରେ ସୁଚାର ରୂପେ ତୁଳ ମାନେ ତୁଳେଇ ପାରିବା ବୋଲି ଭାବୁଛି ମୁଁ।
ଠିକ, ଠିକ, ଠିକ, ଠିକ ବଢିଆ କଥା। ମୁଁ ଆପଣଙ୍କୁ ଆଉ ଟିକେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବି ଗୋଟେ ଏ ମାନେ ଗୋଟେ ବିଷୟ ଉପରେ। ଯେ ଆପଣ ଯେହେତୁ ଓ ଆପଣ ନିଜେ ଏକ କାର୍ଯ୍ୟର ତ ଅଛନ୍ତି। ମୁଁ ଆପଣଙ୍କୁ ଖାଲି ଏତିକି ପଚାରିବି ଯେ ବର୍ତ୍ତମାନ ଯୋଉ ଏତେ ପରିମାଣରେ ଯୁବକ ଯୁବତୀ ଯୋଉ ଅ, ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରିପେୟାର୍ ହଉଛନ୍ତି କିମ୍ବା ଯୋ ଯୋଉମାନେ ମାନେ ମାନେ କିଛି କିଛି ଆଚିଭ ମଧ୍ୟ କଲେଣି। ଆପଣଙ୍କୁ କଣ ଲାଗୁଚି ଯେ ଗୋଟେ ସେଇ ଚାକିରି ସେ ଏକ ଅନ୍ୟ ମାଧ୍ୟମ। କିନ୍ତୁ ତା ବାଦେ ବି ଆମେ କୋଉ ଉପାୟରେ ଆମେ ନିଜକୁ ପ୍ରସ୍ତୁତ ରଖିବା ଯେ ଗୋଟେ ଉତ୍ତମ ମାନର ଜୀବନ ଶୈଳୀ ଆମେ ବଞ୍ଚି ପାରିବା ସହିତ ଆମ ଅଞ୍ଚଳକୁ ମଧ୍ୟ ଉନ୍ନତି କରିପାରିବା ବୋଲି ଆପଣ ଭାବୁଚନ୍ତି। ଏବଂ ଆମେ କଣ ବିଶେଷ ଭୁଲ କରିଥାଉ। ଗୋଟେ ଯୁବକ ଆଉ ଯୁବତୀ କଣ ବିଶେଷ ନିଜ ଜୀବନରେ ଭୁଲ କରିଥାଏ। ସେ ଆପଣ ବି ହୋଇ
ହୁଁ, ଠିକ କଥା କହିଲେ ଭାଇ। ଏଇଟା ତ ଗୋଟେ ଉଁ, ମାନେ ବହୁତ ବଡ ଜିନିଷ। ଯୋଉଟା ଉପରେ ଚର୍ଚ୍ଚା ହବା ଦରକାର।
ଆଜ୍ଞା।
ତ ଯେ-ଯେମିତି କହିଲେ ମାନେ ଆମେ କଣ କରିବା? ପ୍ରଥମେ ତ ହେଲା ଆମେ କାହିଁକି କରିବା? କଲେ କଣ ହବନି? ତ ଅ, କାହିଁକିର ପ୍ରଶ୍ନ ର ହିଁ ହଉ, କାହିଁକି ର ଯୋଉ ପ୍ରଶ୍ନଟା ସେଥିରୁ ହିଁ ସବୁ ଉତ୍ତର ଆସିଯାଏ। ତ କାହିଁକି କରିବା ମାନେ ଆମେ ଯଦି ନ କରିବା ଆଉ କିଏ କରିବ? ଜିନିଷ ଯଦି ଜଣଙ୍କ ମନରେ ଆସିଲା ତ ତାହେଲେ ସିଏ ହିଁ ପ୍ରଥମ ବ୍ୟକ୍ତି ହେବ। ସମାଜରେ ଯିଏକି କରିବା ଷ୍ଟାର୍ଟ କରିବ। ତାକୁ ଦେଖିକି ଅନ୍ୟମାନେ ବି କରିବେ। ତ ଏ ଯୋଉ ଉଁ, ମାନେ ନିଜକୁ ହିଁ ପ୍ରଥମେ ଆଣିବାକୁ ପଡିବ ଆଗକୁ। ତ ସେଇ ଜିନି ଷ ଟାରୁ କଣ ହୁଏ ନା ମାନେ ଗୋଟିଏ ଲିଡରସିପ୍ ଯେମିତି କି ମାନେ ଅ, କ୍ଷମତାର ର ମାନେ ଅ, ପରିବାଶ ହୁଏ ଆଗକୁ ସମସ୍ତେ ଦେଖନ୍ତି ସେଟାକୁ। ତ ଉଁ, ମାନେ ଗୋଟେ ଉଦାହରଣ ରୂପରେ ସୃଷ୍ଟି ହୁଏ ସମାଜରେ। ନାଇଁ ଏଇ ଲୋକଟା ଥିଲା ତ ସିଏ ତାର ତାର ବ୍ୟକ୍ତିଗତ ଜୀବନରେ ଏତିକି ଜିନିଷ ଇ କରି ତାକୁ ସମ୍ମାନନୀୟ ପଦ ମାନେ ପଦବୀରତା ସମସ୍ତେ ଦେଖନ୍ତି। ଆଉ ସେ ପଛେ ଗୋଟେ ଛୋଟ କିରାଣ ଚାକିରି ଟା ପଛେ କରିଥାଉ। କିନ୍ତୁ ତାକୁ ଦେଖ ଦେଖିଲେ ମନ ଭିତରେ ଗୋଟେ ସମ୍ମାନ ଜନକର ଗୋଟେ ପଦର ମାନେ ତାକୁ ପଦବୀରେ ରଖନ୍ତି ସମସ୍ତେ ତ ସେଇଟାକୁ କରିବା ହେଲେ ନା ମାନେ ସଚଟ ପଣିଆ ଦରକାର ଯାହାବି କରୁଛନ୍ତି ମନ ଦେଇଖ କରିବା ଦରକାର ଆଉ କେବଳ କାର୍ଯ୍ୟ କ୍ଷେତ୍ରରେ ନୁହେଁ ବ୍ୟକ୍ତିଗତ କ୍ଷେତ୍ରରେ ମଧ୍ୟ ସେଇଭଳିଆ ଭାବରେ ଏ ପ୍ରତିଫଳିତ ହବା ଦରକାର ଜୀବନ ଜୀବନ ଶୈଳୀରେ ମଧ୍ୟ କୌଣସି ଖରାପ ଅଭ୍ୟାସ କିମ୍ବା କୌଣସି କାକୁ ଦୂରୁ ଦ ଦୂରାଚରଣ କି କାହାକୁ ନିଚ ଦେଖେଇବା କିମ୍ବା ଯାହା କରୁଥିବେ ସେଟା ସମାଜରେ ଏ ଭଲ ଭାବରେ ଆଗ୍ରହୀ ହବା ଦରକାର ଯେମିତି ଆମେ ଦେଖନ୍ତୁ ମାନେ ଏ ଛୋଟ ଜିନିଷ ଯେମତି ବଜାରକୁ ଯାଉଛୁ ତ ଲଚଲ କରୁ ଛୋଟ ଦୋକାନୀ ସହିତ ମୁଲଚଲ କରୁଛୁ। କିନ୍ତୁ ଯେତେବେଳେ ଯେତେବେଳେ ଆମେ ଯାଉ ଗୋଟେ ଗୋଟେ ବଡ ବଡ ଅ ଫାଇଭ ଷ୍ଟାର କିମ୍ବା ଥ୍ରୀ ଷ୍ଟାର ହୋଟେଲ ସେଠି ଯେତେବେଳେ ଖାଉ ତ ଆମେ ହଜାର ହଜାର ଟଙ୍କା ତାଙ୍କୁ ଯାହା ଉ ସେଠି ରସିଦ ରେ କାଟିଲେ ସେଟା ହିଁ ଦେଇଦେଇକି ପଳେଇ ଆସ କିଛି ତା ଦେହରେ ମୁଚାଲ କରୁନି ତ ଆମେ ଏଠୁ କଣ ମାନେ ଭାବନା ରହୁଚେ ନାଇଁ ଛୋଟ ଦୋକାନୀ ଯି ସିଏ ଛୋଟ ହେଇକି ରହିବ ନା କଣ ସବୁବେଳେ
ହୁଁ ହୁଁ ହୁଁ ହୁଁ ହୁଁ।
ଏଠି ଯୋଉ କୁହନ୍ତି ନା ଅର୍ଥନୀତି ମାନେ ଲୋକାଲ ଅର୍ଥନୀତି ଯୋଉଟା କୁହନ୍ତି ସେଟାକୁ ଆମେ ପ୍ରୋତ୍ସାହନ ଦୋଉନୁ। ଗୋଟେ ମଣିଷ ଟେ ଯଦି କାମ ଟା ଷ୍ଟାର୍ଟ କରିଚି ଛୋଟ ଦୋକାନ ଟା ପଛେଇଥାଉ ତାର ବି ସ୍ୱପ୍ନଥିବ ସେହିଁ ସେ ବଡ ଦୋକାନଟା ପୁରଇ କରିବ। ତ ସେଇ ଭଳିଆ ଭାବନା ଟା କାକୁ ପ୍ରୋତ୍ସାହନ ଦୋଉନ ତା କଣ କରୁ ସେ ଯଦି ତିରିଶ ଟାୋଉ ଜିନିଷଟା କହୁଛି ଆରେ ଏଇଟ ପଚିଶ ଟଙ୍କା ନେଉ ଆମେ ଦି କିଲୋ ନେବୁ ଏମିତି ଟାଇପ ର କଥାବାର୍ତ୍ତା ତା ସହିତ କରୁଚି।
ହଁ।
ହଁ ଦେଖିପାରୁଚୁ ତ ଏ ଛୋଟ ଛୋଟ ଜିନିଷ ସେ ଯୋଉକି ଆମେ ମାନେ ଦୈନନ୍ଦିନ ଜୀବନରେ କରୁଚି ସେଟାକୁ ହିଁ ବଦଳେଇଲେ ଅନ୍ୟମାନେ ବି ମତେ ପ୍ରଭାବିତ ହେବେ ସେଇଟା ଦେଖିକି। ତ ଏଇଟା ହିଁ ମୁଁ ଭାବୁଚି ଛି ଏଇ ସବୁ ଜିନିଷ ଉପରେ ଅନ୍ୟମାନେନ ବି ଟିକେ ଚର୍ଚ୍ଚା କରନ୍ତୁ, ଆଉ ଭାବ ମଧ୍ୟ
ନା ନିଶ୍ଚିତ କରେ ଆପଣ ଅତି ବଢିଆ ଜିନିଷ କହିଲେ ଯେ ମୁଣ୍ଡ ଚାଲ କଥାଟା ଏଇଟା ମୁଁ ଏଇଟା ଦେଖେ କିନ୍ତୁ ମୁଁ କେବେ ଆଲୋଚନା କ ମାନେ କେବେ ଆଣିନି ତଥାପି ଆପଣ ଯେହେତୁ କହିଲେ ଏହା ଟିକେ ଅଧିକ ପ୍ରଭାବିତ କଲା ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ମୁଁ ତ ବିରତି ଚାହିଁବି ଏବଂ ତାପରେ ମୁଁ ଆପଣଙ୍କୁ ପୁଣି ଯୋଗାଯୋଗ କରିକି ଏ ବିଷୟରେ ମୁଁ ଆଲୋଚନା କରିବାକୁ ଚାହିଁ ଭ ବୋହୁତ
ନିଶ୍ଚିତ ନିଶ୍ଚିତ ଧନ୍ୟବାଦ।